ହ୍ୟାଲୋ।
ହଁ କଣ କରୁଛନ୍ତି?
ମୁଁ ଏଇଠି ବସିଥିଲି। ଆପଣ?
ମୁଁ ଏଇ ବସିଥିଲି ମୋର ଏବେ ଟିକେ ବର୍ଷା କଣ ଛାଡିଥିଲା। ସେ ପୁଣି ଆରମ୍ଭ ହେଇଗଲାଣି।
ଓହୋ ବର୍ଷା ଆପଣଙ୍କ ଆଡେ କେତେ ଦିନ ହବ ହେଉଛି?
ଆମର ତ କାଲି ସକାଳୁଠୁ ହଉଛି ଶନିବାର ସକାଳୁଠୁ ହଉଛି ଆମର। ଗଲା ବର୍ଷା ତ ଛାଡିବାର ନା ହିଁ ଧରୁନି।
ଆପଣଙ୍କ ଘର କୋଉ ଜିଲ୍ଲା କି? ମୁଁ କହିଲି ଆପଣଙ୍କର କୋଉ ଜିଲ୍ଲା।
ଆମର ଯାଜ୍ପୁର୍, ଆପଣଙ୍କର।
ମୋର ନୟାଗଡ୍।
ଓ ନୟାଗଡ଼ ରୁ ଆପଣ ଇଛନ୍ତି।
ଆଜ୍ଞା।
ଆ ନୟାଗଡ଼ରେ ସବୁ କୋଉ କୋଉ ଜାଗା ଅଛି ବୁଲିବାକୁ।
ନୟାଗଡ୍ କେବେ ଆସିଟନ୍ତି।
ନାଇଁ ମୁଁ ନୟାଗଡ଼ କେବେ ଯାଇନି।
ଓ ନୟାଗଡରେ ରାମ ମନ୍ଦିର ଅଛି ଜାଣିଚନ୍ତି ଫତେଗଡ ରାମ ମନ୍ଦିର।
ହଁ ହଁ ଶୁଣିଛି।
ଉ ଆଉ ନୟାଗଡରେ ଜଗନ୍ନାଥ ମନ୍ଦିର ଲ ଦକ୍ଷିଣକାଳୀ ମନ୍ଦିର ଅଛି ଯୋଉଠି ପ୍ରତିବର୍ଷ ପଣା ସଂକ୍ରାନ୍ତି ଯାତ୍ରା ହୁଏ।
ଓହୋ!
ଆଉ ଶରଣକୁଳୁ।
ମୁଁ କେବ୍ ହଁ, ହଁ। ଲଡୁବାବା ହଁ, ଲଡୁବାବା ମୁଁ ଯାଇଛି।
ଆସଚନ୍ତି।
ହଁ ଲଡୁ ବାବା ମୁଁ ଯାଇଛି ବୁଲିଛି ତ ଯୋଉ ଶିବ ଲିଙ୍ଗ ଟା ଥାଏ ନା ଯୋଉ ସାଧାରଣତଃ ଆମର ଯେମିତି ଥାଏ କିନ୍ତୁ ସେଠି ଯୋଉ ଶିବ ଲିଙ୍ଗ ଟା ସେଇଟା ଟିକେ ଲଡ଼ୁ ଟାଇପ୍ ର ମାନେ ଗୋଲା ଟାଇପ୍ ର ହେଇକି ଥାଏ।
ଆଜ୍ଞା ଆଜ୍ଞା।
ହେଲେ ସେଠି ବଡ଼ ଦର୍ଶନ କରିକି ଆସିଛି। ବୋହୁତ୍ ଭଲ ଜାଗା ମାନେ ବହୁତ ବଡ ମନ୍ଦିର ସବୁ ଆମେ ଯାଇଥିଲୁ ସବୁ ବୁଲିକି ଆସ୍ ଥିଲୁ ସ୍କୁଲ୍ ଛୁଆ ସବୁ ଯାଇଥିଲୁ।
ଅହୋ!
ସ୍କୁଲ୍ ହଁ ସ୍କୁଲ୍ ଛୁଆ ସାଙ୍ଗ ମାନେ ସବୁ ପିକ୍ନିକ୍ ହୁଏନି କି ଶୀତ ଦିନେ। ତ ସେଠିକି ଯାଇଥିଲୁ ଆମେ ବାଲେଶ୍ଵର୍ ଯାଇଥିଲୁ। ତ ଗଲା ବାଟରେ ଲଡୁ ବାବା ଦେଖିକି ଗଲୁ। ତାପରେ ଭୁବ୍ ଯଉ ବାଲେ ଶୋର୍ରେ ଆମର ଯୋଉ ନୀଳ ମାଧବ ନାହାନ୍ତି କି।
ହଁ।
ସେଇ ହଁ ସେଇଠିକି ହିଁ ଆମେ ଯାଇଥିଲୁ ନୀଳମାଧବ ଯାଇଥିଲୁ, ନୀଳମାଧବ ଜଗନ୍ନାଥ ମନ୍ଦିର। ସେଠି ଦର୍ଶନ କଲୁ। ତାପ୍ରେ ଏଠି ଲଡୁ ବାବା ବୁଲିଲୁ ଆଉ ଏମିତି ଦି ତିନିଟା ଜାଗା କୋଉଠି ଯାଇଥିଲୁ ତାପ୍ରେ ଫେରିଲା ବେଳେ ଚାନ୍ଦ୍ବାଲି ରେ ଯୋଉ ରକେଟ୍ ର ପରୀକ୍ଷା ହଉଥିଲା ବୋଧେ ସେ ସେତେବେଳେ ଯୋଉ ଯାଇନି ଦେଖିନା। ଆକାଶ୍ରେ ଧୂଆଁ ଛାଡିକି ଗଲା ପରିକା ତ ସେଇ ହଁ ଆମେ ସେଇଟାକୁ ଦେଖି ଦେଖି ଆସ୍ଛୁ ବସ୍ ରେ ବସିକି ହେଇ ଦେଖ ରକେଟ୍ ଏଇ ପଟେ ଯା ଯାଇଥିଲା ଛୋଟ ଛୁଆ ଥିଲୁ ନା ସେତେବେଳେ ସ୍କୁଲ୍ ସମୟରେ।
ଆଜ୍ଞା।
ତ ସେଇ ସମୟ ରେ ଆମେ ଯାଇଥିଲୁ ବୁଲିବାକୁ।
ଆଉ ଆପଣ କୁଆଡେ ଦର୍ଶନୀୟ ସ୍ଥାନ ବୁଲିଚନ୍ତି।
ଆଉ ଯେମିତି ମୁଁ ଏଇ ଆମ ଯାଇଥିଲି। ଆମର୍ତ ଖୋର୍ଦ୍ଧା ଥରେ ଯାଇଥିଲୁ। ଖୋର୍ଦ୍ଧାରେ ସବୁ ବୁଲିଥିଲୁ ଯୋଉ ହନୁମାନ୍ ମନ୍ଦିର ଥିଲା ସେ ଠିକି ଯାଇଥିଲୁ ଅଟ୍ରି ଯାଇଥିଲୁ। ଅଟ୍ରି ରେ ଯୋଉ ଗରମ୍ ପାଣି ପୁରା ବାହାରେନି ଉଷ୍ଣ ପ୍ରସାବଣ। ପୁରା ଫୁଟୁ ହଁ ସେ ଯୋଉ ଫୁଟୁଥିଲା ପାଣି ଗୁଡା ସବୁ।
ହଁ ସେଇଠିକି ପ୍ରାୟତଃ ଯାଉଛନ୍ତି ବୁଲିବାକୁ।
ବୁଲିଆକୁ ଆମେ ସେଇଠିକି ଯାଇଥିଲୁ ହା ହା ଆଉ ଏମ୍‌ତି ଦି ତିନ୍‌ଟା ଜାଗା ଯାଇଥିଲି ସେଠି ଆଉ ମୋର ମନେ ନାଇଁ ଖୋର୍ଦାରେ ଛୋଟ ମାନେ ସ୍କୁଲ୍ ସମୟରେ ଯାଇଥିଲୁ ତାପ୍‌ରେ ଭୁବ୍‌ନେଶ୍ୱର୍ ଯାଇଥିଲୁ ନନ୍ଦନ୍‌କାନ୍ଦନ୍ ଯାଇଥିଲୁ ଆ ତାପ୍‌ରେ ପଠାଣି ସାମନ୍ତକ ପ୍ଲାନୋଟୋରିୟମ୍ ଜାଣିଚନ୍ତି
ହଁ ସେଇଟା ଅଛି ବା କଉ ଡିସ୍ ଟିସ୍ ଟା
ସେଟା ଭୁବ୍‌ନେଶ୍ୱର୍‌ରେ ଅଛି ଆମେ ସେଇଠିଗି ଜଉ ଯାଇଥିଲୁ ଭୁବ୍‌ଣେଶ୍ୱର୍‌ରେ
ଟକ୍‌ରେ ପି ଅଛି ନାଁ କଣ ଛୁଣିଥିଲି
କିନ୍ତୁ ଆମେ ଭୁବ୍‌ନେଶ୍ୱର୍‌ ଯାଇଥିଲୁ ନାଁ ସ୍
ପଠାଣି ସାମନ୍ତ ଆମ ନୟାଗଡ୍ ଜିଲ୍ଲାର ଜାଣିଚନ୍ତି
ହଁ ହଁ ଜାଣିଚି ତ ତାଙ୍କର୍ ସେ ପ୍ଲାନେଟୋରିୟମ୍ ଟାକୁ ଯାଇଥିଲ ଯଉ ମ୍ୟୁଜିୟମ୍ ଥାଏ ମ୍ୟୁଜିୟମ୍ ଅଛି ସେଇଠିକି ଯାଇଥିଲୁ
ଆଜ୍ଞା
ସେଠି ଅତ୍‌ଲୁ କି ହାଁ କଙ୍ଗ୍‌ଲେ
ହଁ କଣ୍ ଗହିଲେ
ବେଲେ ସେ ମ୍ୟୁଜିୟମ୍‌ରେ ସବୁ ବହୁତ୍ ପୁରୁଣା ପୁରୁଣା ସବୁ ଜିନିଷ ଥିଲା ଏମିତି ବହୁତ୍ ବଡ ଜୁ ବହୁତ୍ ପ୍ରାଚୀନ ତିମି ମାଛର ହାଡ ଥିଲା ହାତୀର ଥିଲାଁ ଇସ୍ ଶାଳ ପତ୍ରରେ ଯୋଉ ବାସ୍ ସନ ସେ ସବୁ ଥିଲା ଝିଙ୍କ ଗୋଟେ ଜାଣିଚ୍ ହଁ ଝିଙ୍କ କଣ୍ଟା ଗୁଡା ସବୁ ସାଇତିକି ସେ ରଖିଥିଲେ ଆଉ ପଶୁ ପକ୍ଷୀଙ୍କର ଜୁ ଖା ଯୋ ଖାଲ ଟା ଯୋଉ ଛାଲ ଡା ଥାଏ ଚମଡ଼ାଡା ସେଟାକୁ ବି ସବୁ ସାଇତିକି ରଖିଥିଲେଁ
ମୁଁ ତ କେବେ ମ୍ୟୁଜିୟମ୍ ଯାଇନି ଶୁଣୁଚି ଆପଣଙ୍କଠୁ ଆଉ
ମାନେ ସେ ବହୁତ୍ ପ୍ରାଚୀନ ଜିନ୍‌ଷ ସବୁ ଥାଏ ଜେଉଟା ଆମର୍ ଯେମ୍‌ତି ବିଲୁପ୍ତ ହେଇଯାଇଛନ୍ତି ଯୋଉଟା ଯଉ ୟଙ୍ଗ୍‌ସମ୍‌କୁ ଦେଖିବାକୁ ହଁ ଐତିହାସିକ ଜିନ୍‌ଷ ସବୁ ସେଇଠି ଦେଖିବାକୁ ପାଇବେ ଆମ ପ୍ରାଚୀନ ସମୟର ଜିନ୍‌ଷ ସବୁ ଯଉଗୁଡା ଆମେ ଶୁଣିଛେ ଖାଲି ବହିରେ ପଢିଛେ ସେ ସବୁ ଆପଣ ପାଇଯିବେ ମ୍ୟୁଜିୟମ୍‌ରେ
ତାମ୍ର ମୁଦ୍ରା ବି ଥିବ ତ ସେଠି
ହଁ ହାଁ ସବୁ ଜିନ୍‌ଷ ଅଛି ଆପଣ ଯେକୌଣସି ଜିନ୍‌ଷ ଖୋଜିବେ ସବୁ ଜିନ୍‌ଷ ସେଠି ପାଇଯିବେ ସେଠୀ ସବୁ ସରଖିଁ ହଁ ଆମ ଯାଜପୁର୍‌ରେ ଆମ ଜାସ୍‌ପୁର୍‌ରେ ମା ବିରଜାଙ୍କ ପୀଠ ଅଛି ଆଉ ଚଣ୍ଡି ଖୋଲେ ଅଛି ଆମର ମହାବିନାଇଁଙ୍କ ମନ୍ଦିର ତା ସହିତ ଆମର ଏବେ ଗୋଟେ ମହାଦେବ୍ କର ବଡ ମୂର୍ତ୍ତିଟିଏ ହେଇଛି ତୁମା ଉଦ୍ୟାନଁ କୁସୁମା ଉଦ୍ୟାନ ଅଛି ଲଳିତ୍‌ଗିରି ଅଛି
ହଁ କୁସୁମା ଉଦ୍ୟାନ ବା ସେଟା ପାର୍କ୍ ଟା
ଚ୍ନଗିରି ହଁ ନାଇଁ ଆମର ପାର୍କ୍ ଟା ହୋଉଛି କୁସୁମା ଟା ହୋଉଛି ଆମର ପାର୍କ୍ ବହୁତ୍ ବଡ ଜାଗା ଆମର ମାନେ ଫିଲିମ୍‌ ବି ସୁଟିଂହୁଏ ଆସିଗି
ଓହୋ ଫେମସ୍ୟା ପ୍ରସିଦ୍ଧ ବୋଲି
ହଁ ବହୁତ୍ ପ୍ରସିଦ୍ଧ ସେଟା ଆପଣ ଯଦି ୟୁଟ୍ୟୁବ୍‌ରେ ବି ସର୍ଚ୍ଚ କରିବେ ନାଁ ଖୋଜିବେ କୁସୁମା ଯିଦି କୁସୁମା ପାର୍କ୍ ଖୋଜିବେ ତ ପାଇଯିବେ ତ ଦେଖିବେ କେତେ ସୁନ୍ଦର୍ ଜାଗା ହେଇସି ସେଟା
ପଛା
ଆଛା। ଆପଣଙ୍କର ଯୋଉ ନୟାଗଡ଼ରେ ବୋଧେ ଯୋଉ ଖାଇବା କଣ ବରା ନା କଣ ନା ଢେ ଙ୍କାନାଳରେ ବରା ପ୍ରସିଦ୍ଧ।
ଛେନାପୋଡ଼।
ହଁ ନୟାଗଡ଼ ଛେନାପୋଡ଼ ପ୍ରସିଦ୍ଧ।
ଆଜ୍ଞା। ଆପଣଙ୍କ ଯାଜପୁରରେ?
ଆମର ଚଣ୍ଡିଖୋଲରେ ପେଡ଼ା ବହୁତ ଯେଉଁ ଫେମସ୍ ଯେଉଁ କୁହନ୍ତି ନା ପ୍ରସିଦ୍ଧ। ଚଣ୍ଡିଖୋଲ ପେଡ଼ା।
ଓହୋ।
ଆମର ମାନେ ସେମିତି କିଛି ନା ଯାଜପୁରରେ ଯେକୌଣସି ଜିନିଷ ଖୋଜିବ ସବୁ ଜିନିଷ ପାଇଯିବା ସବୁ ଜିନିଷରେ ସ୍ଵାଦିଷ୍ଟା ଥାଏ। କିନ୍ତୁ ଯେମିତି ଗୋଟେ ଗୋଟେ ଜିଲ୍ଲାରେ ପ୍ରସିଦ୍ଧ ଖାଇବା ଥାଏ। ତ ଆମର ପେଡା।
ଆଜ୍ଞା। ଆପଣ ଆଉ କଣ ଆଜି କଣ ଖାଇଛନ୍ତି?
ଆଜି ସକାଳେ ଯା ମୁଁ ଖାଇଥିଲି ଏ ଯୋଉ ବର୍ଷା ହଉଛି ନା। ହଁ ତ କିଛି ଭୋକ ହୋଉନି ଖାଇବାକୁ। ଘରେ ବସିଛି ସକାଳୁ
ଆଜ୍ଞା।
ଆପଣ କୁଆଡେ ସବୁ ଯାଇଛନ୍ତି ବୁଲିବାକୁ?
ବୁଲିବାକୁ ମୁଁ ଯାଇଛି କଣ୍ଟିଲୋ ନିଳମାଧବ ମନ୍ଦିର। ସେଇଟା ଆମ ନୟାଗଡ଼ ଜିଲ୍ଲାରେ ଅଛି। ହଁ। ଆଉ ଯାଇଛି ମଦ୍ରାସପୁର ବି ଅଛି। ଖନପଡା ପଟେ ସେଇଠ ଠିକ ବି ହ ଯାଇଛି ସେଠି ବି ବହୁତ ଦେବାଦେବୀ ଅଛନ୍ତି ପୂଜା ପାଉଛନ୍ତି। ସେଠି ପ୍ରାୟ ଅଯୋଧ୍ୟାର ମାନେ ସରି ହଁ ସେଇ ଚିତ୍ର ଚିତ୍ର ଗୁଡାକ ବହୁତ ମାନେ ମୂର୍ତ୍ତି କରା ହେଇକି ରଖିଛନ୍ତି ମହାଭାରତର।
ଓହୋ।
ଏବଂ ଦେବୀ ବି ପୂଜା ପାଆନ୍ତି ଠାକୁରାଣୀ। ଆଉ ଏଇଠି ବୈଷ୍ଣବୀ ଦେବୀ ବି ଅ ଅଛନ୍ତି ଶୁଣିଥିବେ ନୟାଗଡ ରେ।
ଓହୋ।
ଆଉ ଓଡ ଗାଁ ର ରଘୁନାଥ ମନ୍ଦିରକୁ ମୁଁ ଯାଇଥିଲି। ବହୁତ ସାରା ଜାଗା ଅଛି ଆମର ଏଠି। ଦଣ୍ଡ ଯାତ୍ରା ପଣା ସଂକ୍ରାନ୍ତି ଏବ୍ ଏଇଥିପାଇଁ ପ୍ରସିଦ୍ଧ ନୟାଗଡ଼। ଜିଲାଟା।
ଆଛା ଆଚ୍ଛା। ଆମର ବି ଯାଜପୁରରେ ଛତିଆ ମନ୍ଦିର ଅଛି ଛତିଆ ବଟ। ଚାତିଆବଟ ଆମର ଯୋଉ ମନ୍ଦିର ଅଛି ଯୋଉଟାକୁ ଆମର ଦ୍ଵିତୀୟ ଶ୍ରୀକ୍ଷେତ ଚ୍ର ବା ପୁରୀ କୁହାଯାଏ। ସେଠି ଆମର ଜଗନ୍ନାଥ ଙ୍କର କୋଟି ପୂଜା ପାଆନ୍ତି।
ଆଜ୍ଞା।
ଯଉ କୁହନ୍ତିନି କଳି ଯୁଗରେ ଜଗନ୍ନାଥଙ୍କର କଳକି ଅବତାର ଆସିବ। ତ ସେଇ ଅ କଳକୀ ଅବତାର ଆମର ପୂଜା ପାଆନ୍ତି ଯୋଉଠାରେ ସେ ଏଗାରଟି ଖଣ୍ଡା ଧରିଛନ୍ତି ଆଉ ଯୋଉ ବାର ନମ୍ବର ଯୋଉ ଖଣ୍ଡାଟା ସେଇଟା ଧୀରେ ଧୀରେ ବଢୁଛି। ମାନେ ଏନ୍ତି ହଁ। ତାହେଲେ ତ ଠାକୁରଙ୍କ ଯୋଉ ଦେଖନ୍ତି ଆମେ ଯୋଉ ମନ୍ଦିର ଯାଉଛେ ନା ଠାକୁରଙ୍କୁ କଣ ସାମ୍ନରେ ଦେଖୁଛେ କିନ୍ତୁ ସେଠି ନା ଗୋଟେ ଦର ପଣ ଅଛି ସେ ଦର୍ପଣ ରେ ଠାକୁରଙ୍କ ପ୍ରତି ଛବିଟା ଆପଣ ଦେଖିବେ। କଳ୍କୀ ଅବତାର୍ ର।
ହଁ- ତାହେଲେ ବହୁତ୍ ଭଲ ଜାଗା ହେଇଥିବ ଆଉ।
ହଁ ବହୁତ୍ ଭଲ ଜାଗା ବହୁତ୍ ସୁନ୍ଦର ଜାଗା ଆପଣ ବି ଫୋନ୍ ରେ ବି ଯଉଥିରେ ବି ମାନେ ଦେଖିବାକୁ ଚାହିଁବେ ଖୋଜିଲେ ବି ବହୁତ ପାଇଯିବେ ସେଠି ବି ପୁରୀ ପରିକା ଅବଡା ବି ଆମର ହୁଏ।
ଆଛା। ତାହେଲେ ଆପଣ କେତେଥର ଯାଇଚନ୍ତି ସେଠିକି?
ସେଠିକି ମୁଁ ତ ସେଠିକି ମୁଁ ତ ଯାଇନି ଏତେ ବୁଲିବାକୁ କିନ୍ତୁ ଯଉ କୁହନ୍ତିନି ଗୋଟେ ଯୋଗ ନଥିଲେ ଯାଇହବନି ମୁଁ ସେ ବାଟ ଦେଖି ଯାଇଚି ମନ୍ଦିର ବାହାରୁ ଦେଖିଚି କିନ୍ତୁ ଭିତରକୁ ହିଁ ଯାଇନି ବହୁତ୍ ବ
ଓ- ତାହେଲେ ଶୁଣିଚନ୍ତି।
ବଡ ମନ୍ଦିରରେ ସେଠି ମୋ ମାମୁଁଙ୍କ ଘର ତ ମୋ ମାଇଁ ମୋ ମାଇଁଙ୍କ ଘର ସେଠି ତ ମୁଁ ତାଙ୍କ ଘରୁକୁ ମନ୍ଦିର ଭିତରକୁ ହିଁ ଯାଇନି।
ଆଜ୍ଞା -ଆଜ୍ଞା।
ତା ସହିତ ଆପଣ ଶୁଣିଥିବେ ଏବେ ଯଉ ଜଗେଶ୍ଵର ଧାମୀ ଯଉ ମନ୍ଦିର ମିନି କେଦାରନାଥ୍ ଯଉ କହୁଚନ୍ତି।
ହଁ- ହଁ।
ସେଇଟା ବି ଆମର ସେଇ ଏଇ ଛତୀଆ ଠୁ ବାସ୍ ଅଳ୍ପ୍ ଅଳ୍ପ କିଛି ଦୂରରେ ସେ-ସେଇ ମନ୍ଦିରଟି ଆପଣ ଦେଖିବାକୁ ପାଇବେ।
ସେଇ ଯାଜପୁରରେ ସବୁ ଅଛି?
ହଁ ସେଇ ଯାଜପୁରରେ ସବୁ।
ଆଜ୍ଞା। ଆଜ୍ଞା ହଁ ମୁଁ ରଖିଦଉଚି ପରେ କଥା ହବା।
ହଁ ଠିକ୍ ଅଛି।